ଆପଣ କ
ହଁ ମୁଁ ଏଇଠି ବସିିକି ଗୋଟେ ଗପ ପଢୁଥିଲି ମୁଁ ଆପଣଙ୍କୁ କହିବି?
ଗପ କୋଉ ଗପ ପଢୁଥିଲ?
କଣ ଅକ ଆକବର ବିୀର ବଲ୍ ନୁହେଁ ତାଙ୍କର ଗୋଟେ ଆମ୍ବ ଗଛ ଆମ୍ବ ଗଛ। ଗଛ ଉପରେ ଗୋଟେ କାହାଣୀ ଶୁଣିବେ କହୁଛି। ଦୁଇ ଜଣ ଲୋକ ମୁଣ୍ଡ ତଳୁକୁ କରି ସମ୍ରାଟ ଆକବରଙ୍କ ଆଗରେ ଛିଡା ହୋଇଥିଲେ ଜଣେ ଦରିଦ୍ର ଶିର୍ଣକାୟ ବୟସ୍କ କୃଷକ ଏବଂ ଅନ୍ୟ ଜଣେ ଧନୀ। ସୁଳକାୟ ଏବଂ ମଧ୍ୟ ବୟସ୍କ ମହାଜନ। ଉଭୟ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କଲେ ସମ୍ରାଟ ଗରିବ ଚାଷୀକୁ କହିଲେ ତମେ ଗାଁକୁ ଯିବା ପୂର୍ବରୁ ଏଇ ମହାଜନଙ୍କ ନିକଟରେ ଦଶଟି ସୁନା ମୋହର ରଖି ଯାଇଥିଲେ ବୋଲି କହୁଛ ଏଇଆ ତ। ଚାଷୀଟି ଉତ୍ତର ଦେଲା ହଁ ହଜାର ସଲାମତ। ମଝିରେ ମହାଜନ ଟି ବାଧା ଦେଇ କହିଲା ସେ ମିଛ କହୁଛି ଯା ପନା। ଆକବର ତା ଆଡକୁ ତୀକ୍ଷ୍ଣ ନଜରରେ ଚାହିଁଲେ ଏବଂ ଖୁବ ଗଳି ଦେଇ କହିଲେ ତୁମକୁ ପଚାରିଲେ ଯାଇ କୁହ। ତାପରେ ଚାଷୀ ଆଡକୁ ମୁହଁ କରି ପ୍ରଶ୍ନ କଲେ ତୁମର ଫେରିବା ପର୍ଯ୍ୟନ୍ତ ସୁନା ମୋହର ଗୁଡିକୁ ସୁରକ୍ଷିତ ରଖିବା ମହାଜନ କହିଲେ। ଏକଥା କଣ ସତ?
ପରେ ବାହା ହବ। ହଁଁ। ସଲ
ହଁ ହଜରତ ସଲାମତ ସେଇଟା ସତ ଏତିକି କହିବା ପରେ କୃଷକଟି ପୁଣି କହିଲା। ଗାଁକୁୁ ଯିବା ରାସ୍ତା ଲମ୍ବା ଏବଂ ବିପଦ ପୂର୍ଣ୍ଣ। ବାଟରେ ଡକାୟତି ହୋଇଯିବା ଭୟରେ ମୁଁ ମୋର ଗୁଡିକୁ ସାଙ୍ଗରେ ନେବାକୁ ଚାହିଁଲି ନାହିଁ ଲୁହଭରା ଆଖିରେ ସେ କହିଲା ଯାହାପ ନା ମୁଁ ଗତକାଲି ଫେରିବା ପରେ ପରେ ମହାଜନ ମାଖନ ନ ମାଙ୍କ ଘରକୁ ଗଲି ଏବଂ ମୋର ମୁହଁର ସବୁ ମାଗିଲି କିନ୍ତୁ ମାଖନ ର ଆମ ସିଧାସଳଖ ମନା କରି କହିଲେ କି ତାଙ୍କ ପାଖରେ ମୋର ନାହିଁ ଏବଂ ସେ ଜଣେ ମିଥ୍ୟାବାଦୀ
ଓହୋ ଆଉ କଣ ଶିଖିଛନ୍ତି ଗପ
କଣ କହିଲେ
କହିଲି ଆଉ କଣ ଶିଖିଛନ୍ତି ଗପ
ଆ
ଆମ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
ମୁଁ ଗୋଟେ ଗପ ଜାଣିଛି ଯୋଉ କା
ଗପଟା ପୁରା ସରିନି
ଓହୋ ହଉ ଆଉ ଗୋଟେ ମୁଁ ଛୋଟ ଗପ ଟେ କହୁଛି ଏ ଯୋଉ ତୁଳସୀଙ୍କର ମହିମା କେମିତି କଣ ତୁଳସୀ ମାଳ କଣ୍ଠ ରେ ଯଦି ଧାରଣ କରିବେ କୃଷ୍ଣ ପାଦରେ ଆଶ୍ରୟ ମିଳେ ତାପରେ ଯଦି ତୁଳସୀ ମୁ ଯଦି ମୁ ତୁଳସୀ ମୂଳର ମୂଳ ଟା ବା ହାତରେ ଯଦି ଧ ଯଦି ବା ଉଁ ଧାରଣ କରିବେ ସେ ସର୍ବଜନୀୟନ ସର୍ବସିିଦ୍ଧି ହୁଏ ତମ ଭଲ ସବୁଠୁ ତାପରେ ଯଦି ବେକରେ ଯଦି ଧାରଣ କରନ୍ତି ତାହଲେ ପାପ କ୍ଷୟ ହୋଇଯାଏ ତାର ହୃଦୟରେ ଯଦି ଲମ୍ବା ଥିବ ଯଦି ହୃଦୟ ଲମ୍ବା ଥିବ ଯମଦଣ୍ଡ ଭୟ ରହେ ନାହିଁ। ତୁଳସୀ ଯଦି ମାଳ କରିବେ ଆଉ ଯଦି ତୁଳସୀ ଯଦି ଜପି ତୁଳସୀଙ୍କ ନାମ ଜପିଲେ ସେ ତ ଆହୁରି ବଢିଆ ଭଲ ଶ୍ରୀକୃଷ୍ଣଙ୍କ ପ୍ରାପ୍ତ ପାଆନ୍ତି ତୁଳସୀ ମାନେ ତୁଳସୀ ଯୋଉଠେ ଥାଆନ୍ତି ହେଲେ ଜାଣିବେ ଯେ ଶ୍ରୀକୃଷ୍ଣ ଏଠେ ବାସ କରନ୍ତି ତାପରେ ସେଇଠି ତାପରେ ତୁଳସୀ ମାନେ ତୁଳସୀଙ୍କ ଜପିଲେ ଚଉଷଠି ଗୋଟି ମାଳ ଥାଇକି ଯଦି କଣ୍ଠ ଧାରଣ କଲେ ତାହେଲେ ଯମ ଦଣ୍ଡ ଯମ ଉଁ ଯଦି ଦଣ୍ଡ ଯମ ଦଣ୍ଡ ଜମା ଭୟ ନଥାଏ। ଆଉ ଯଦି ଦ୍ଵାଦଶୀ ଏମିତିରେ ଆଉ ତୁଳସୀ ପତ୍ର କୁ ମାନେ ଦ୍ଵାଦଶୀରେ ହେଲା ସଂକ୍ରରା ନ୍ତି ଅମାବାସ୍ୟା ଆଉ ଏଟା ଅ ଏଗୁଡ଼ାକରେ ତୁଳସୀ ଛିଡ଼ାନ୍ତିନି ତାପରେ ଖାସ୍ କରିକି ରବିବାର ବି ତୁଳସୀ ପତ୍ରକୁ ଛିଡ଼େଇବେନି କି ଗଛକୁ ଛୁଇଁବେନି।
ଆଉ ଆଉ ଗୋଟେ ହେଲା ତୁଳସୀ ହେଲା ଶିବଙ୍କର ପ୍ରିୟ ତାଙ୍କର ଯୋଉ ଜଟାଟା। ଆଉ ତୁଳସୀ ପତ୍ରଟା ହେଲା ବିଷ୍ଣୁଙ୍କର। ଜଗନ୍ନାଥ ବିଷ୍ଣୁ କୃଷ୍ଣ ତାଙ୍କ ପା ପାଖରେ ଲାଗେ। ଆଉ ଉଁ ଗୃହର ମାନେ ଘରର ଡାହାଣ ପଟେ ତୁଳସୀ ଗଛ ଟା ଲଗାଯାଏ। ଆପଣଙ୍କର ତୁଳସୀ ଗଛ ଲଗେଇନାହାନ୍ତି।
ହଁ ଆମେ ଲଗେଇଛୁ ଆମର ତିନି ଚାରି ତିନି ଚାରିଟା ତୁଳସୀ ଗଛ। ଆମେତ ରହୁଛୁ ମାନେ ଆମେ ଉପରେ ରହୁଛୁ ତ ସେଥିପାଇଁ ତୁଳସୀ ଗଛ ଆମର ଆମେ ଆମର ବାଲୁକୁନିରେ ଲଗଇଛୁ।
ହଁ।
ହଁ।
ଆମେ ବି ସେଇ ଉପରେ ରହୁଛୁ ତ ଆମର ବି ଘର ସାମ୍ନାକୁକିନା ରଖିଚୁ। ତାକୁ ଷ୍ଟାଣ୍ଡ ଦେଇକି ରଖାହେଇଚି।
ଆପଣ ବି ଉପରେ ରହୁଛନ୍ତି?
ହଁ ଆମର ସେଖେଣ୍ଡ ମହଲା।
ଓହୋ ଡାହାଣ ତ ରଖିବା କଥା କିନ୍ତୁ ଆମେତ ଏମିତି ରହୁଛୁ ତାପରେ ଆମର ଆପାର୍ଟମେଣ୍ଟ ରେ ବି ବାହାରେ ଗୋଟେ ବଡ଼ ତୁଳସୀ ଗଛ ଅଛି। ବାହାରକୁ ଗଲାବେଳି ସେଠି ସମସ୍ତେ ପ୍ରଣାମ କରିକି ଯାଆନ୍ତି। ନାଇଁ ନାଇଁ ସମସ୍ତଙ୍କ ପାଇଁ ସେଇଟା ଅଲଗା ହେଇ
ହଁ ତୁଳସୀ ଗଛଟା ଯୋଉଠି ଥାଆନ୍ତି ମାନେ ତୁଳସୀର ଯୋଉ ଅ ଉ ଆସେ ତା ପାୱାରାଟା ଇମ୍ୟୁନିଟି ପାୱାର ଗୋଟେ ଅଛି ଆସେ ଘରକୁ।
ହୁଁ।
ତାପରେ ହେଟି ଘରେ ତୁଳସୀରେ ଶାନ୍ତି ସବୁ ପ୍ରକାର ଅ ଯୋଉ ନେଗେଟିଭିଟା ଘରକୁ ଆସିପାରେନି।
ହଁ।
ତୁଳସୀ ହଉଛି ବିଭିନ୍ନ ପ୍ରକାର ଔଷଧ ଜାତୀୟ ଗଛ ଔଷଧ ସବୁ ପ୍ରକାର ଥଣ୍ଡା ଜର କାଶ ହେଲେ ବି ତୁଳସୀ ପତ୍ରଟା ଲାଗେ ଆମର।
ହଁ। ସେମିତି ଆଉ ଗୋଟେ ବି ପତ୍ର ଅଛି ଥାଲୁକୁଡି ପତ୍ର।
ହଁ ଥାଲୁକୁଡ଼ି ବି ସେ ଆମର ସକାଳେ ଖାଲି ପେଟରେ ଖାଇବେ ସେ ବି ଗୋଟେ ଭଲ।
ନାଇଁ ସେଇଟା ହଉଚି ଆମର ଯୋଉ ବ୍ରାହ୍ମୀ ଭଳିଆ ଥାଲୁକୁୁଡି ପତ୍ରଟା ଆମେ ଲଗେଇଛୁ। ସେଟା ସକାଳୁ ଗୋଟେ ଗୋଟେ ପତ୍ର ଖାଇବ ନହେଲେ ସେଟା କଣ ହବ ଛୁଆ ବେଳୁ ଯଦି ଡେଲି ଜଣେ ଖାଇବ ତାର କିଛି ବି ରୋଗ ହବନି। ହା ଥଣ୍ଡା କାଶ ଯେତେ ପେଟ ବିମାରୀ ବି ହବନି। ବୁଦ୍ଧି ବି ବଢିବ ଆଉ ଆଉ ପିଲାମାନେ ବି ଯଦି ଛୁଆବେଳୁ ଖାଇବେ ତାଙ୍କର ସ୍ମରଣ ଶକ୍ତି ବଢ଼ିବ। ଆଉ ତାପରେ ସେଟା ବହୁତ ରୋଗ ପ୍ରତିଷେଧକ ଶକ୍ତି ତା ଭିତରେ ବହୁତ ଅଛି ତାର ଅ ତାର ବୈଜ୍ଞାନିକ କାରଣ ବହୁତ ଅଛି। ଆଉ ତାକୁ ବି ମାନେ ଯଦି ପେଟ ଯଦି ଖରାପ ଥିବ ମାନେ ଯଦି ଡାଇରିଆ ଭଳିଆ ହଉଥିବ। ତାହେଲେ ତାକୁ ବହୁତ ଗୁଡେ ପତ୍ର ଆଣିକି ତାକୁ ବାଟିକି ପିଇଦେଲେ ଆହୁରି ଭଲ ମହୁ ବ ମହୁ ରସ ଦେଇକି।
ଆଜ୍ଞା।
କେହି କେହି ତ ଥାଲକୁଡି ପତ୍ରରେ ରୋଷେଇ ବି କରନ୍ତି। ଅଁ ପରିବା। କଦଳୀ ପକେଇକି ଏମିତି ସବୁ ପକେଇକି ତାକୁ ଏମିତି। ଆମେ ଯେମିତି ଧନିଆ ପତ୍ର ପକଉନେ ତରକାରୀରେ।
ଆଜ୍ଞା।
ବହୁତ୍ ଲୋକ ଏମିତି ସନ୍ତୁଳାରେ ପକ୍ଷ ପତ୍ର ପକେଇକି ବି ଖାଆନ୍ତି।
ହୁଁ ହୁଁ ଆଉ ମୁଁ ଜାଣିଛି ଖରେ ଥାଲୁକୁଣି ପତ୍ରଟା। ଆଁ ସକାଳେ ଖାଲି ପେଟରେ ଏଇଟା ଖାଆନ୍ତି। ଆଉ ରୋଷେଇ କରିକି ଖାଆନ୍ତି ବୋଲି ମୁଁ ଜାଣିନି?
ନାଇଁ ରୋଷେଇ କରିକି ବି ଖାଆନ୍ତି ଆମେ ଯେମିତି ଧନିଆ ପତ୍ର ପକେଇଦଉଚୁ ଉପରେ।
ହଁ ସେମିତି ଆଉ।
ସେମିତି ପକେଇି ଦେଇକି ନି ଖାଇବ ଯାହାକୁ ଭଲ ଲାଗେ ଯୋଉମାନଙ୍କୁ ଖାଇବାକୁ। ସେ ସବୁଥିରେ ପକେଇ ଖାଇବେ ଆଉ ଗୋଟେ ସେମିତି ଆମର ଧଳା ରାଶି। ଉ ଧଳା ରାଶିକୁ ବାଟି ଦେଇକି। ଉଁ ତାକୁ ଭାତ ଉପରେ ପକେଇ ଖାଇଦେଲେ ବହୁତ୍ ଭଲ। ଆପଣ ଧଳାରାଶି ରଖିଚନ୍ତି?
ଆଚ୍ଛା।
ଧଳାରାଶି ଆପଣ ରଖିଛନ୍ତି?
ଆଜ୍ଞା।
ରାଶି ରାଶି ରଖିଛନ୍ତି ରାଶି ଘରେ ଅଛି।
ହଁ ରାଶି କଳାରାଶି ଅଛି ଆମର ତାକୁ ଛଡେଇକି।
କଳାରାଶି ଟେ ବତୁରେଇ ଦେଇକି ହଁ।
ହଁ ଖାଏ ବାଟିକି ଖାଇବା ପାଇଁ କହୁଛନ୍ତି କଞ୍ଚା।
ଆଜ୍ଞା।
ଇମ୍ୟୁନିଟି ପାୱାର ବଢ଼ିବ।
ହଁ ଖାଲି ଇମ୍ୟୁନିଟି ପାୱାର ନାଇଁ।
ସବୁ ହଁ ସବୁ ସେ ଖାଇଲେ ଭଲଟା କିନ୍ତୁ
ହଁ ମାନେ ମାଛ, ମାଂସ, ଅଣ୍ଡାରେ ଯାହା ମିଳେ।
ହୁଁ ଅଧିକା ପରିମାଣ ରାଶିରୁ ମିଳୁଚି। ଆମେ ତ ସେଇଟା ଖାଉଚୁ।
ହୁଁଉ।
ଆଉ ଖାଇଲେଣି ଆପଣ।
ଆଉ କିଛି କୁହନ୍ତୁ କଣ କହିଲେ?
କହିଲି ଖାଇଲେଣି।
ନା ଖାଇନୁ ମୁଁ ଏଇ କରିଛିଯୋଉ କଣ ପୋଟଳ ତରକାରୀ କରିଛି ତ।
ଆଜ୍ଞା।
ଆଉ ଶାଗ କରିଛି ଭାତ, ଡାଲି।
ହଁ।
ଖାଇବୁ ଆଉ ଉ ହୁଁ।
ଆଉ ପିଲାମାନେ।
କେହି ଖାଇନାହାନ୍ତି କେହି।
ଓହୋ ବଡ ବଡ ପିଲାମାନେ।
ନା ମୋର ଛୋଟ ଝିଅଟେ ଗୋଟେ ଅଛି ଯୋଉ ଅ ମାନେ। ପଢୁଛି ପାଞ୍ଚ ପାଞ୍ଚ ପାଞ୍ଚ ପାଞ୍ଚ ବର୍ଷ ପ୍ଲସ
ଆଚ୍ଛା ଛୋଟ ତାରେ ସାଣ୍ଡାର୍ଡ ୱାନ ରେ ପଢ଼ୁଥିବ?
ନା ୟୁ କେ ଜି।
ଓ ହୋ।
ଆଜ୍ଞା।
ଆଚ୍ଛା।
ଆଉ କିଛି କୁହନ୍ତୁ ଆଉ ଆଉ କଣ କୁହନ୍ତୁ ଆଉ
ଆଉ ହଁ ସ୍କୁଲ ତ ଏବେ ପିଲାଙ୍କର ଛୁଟି ଏବେ ଛୁଟି ତ ହେଇଥିଲା ଖୋଲିଗଲାଣି। ଆଉ ଝିଅର କେତେବେଳକୁ ହେଉଛି କ୍ଲାସ ସକାଳୁ?
ସେ ଯାଉଛି ଛ ସକାଳ ସାଢେ ଛଅଟାରେ ଯାଉଛି ଆ ସାଢେ ନଅଟାରେ ଆସୁଛି। ଏଇ ଦୁଇ ଦିନ ହବ ସ୍କୁଲ ଖୋଲିଛି।
ହଁ ଖରା ପାଇଁ ତ ସେ ସକାଳୁ କରୁଛନ୍ତି ତ
ହୁଁ।
ଆଉ ଆଉ ତାହେଲେ ପେପ ମୋର ଗୋଟିଏ ଝିଅ ଗୋଟିଏ ଝିଅ ହଁ ସେ ଏବେ ଏ ବର୍ଷ ପ୍ଲସ୍ ଥ୍ରୀ ହେଲା ତାର। ଆଡ଼ମିସନ ଫର୍ମ ପଡ଼ିଛି ଆଡ଼ମିସନ୍ ହେଇନି ଆସିଲେ ପ ପ ପକେ ଯେଉଁଠି ଆସ ସିବ ସେଇଠି ପଢ଼ିବ ପୁଅ ନାଁ ଲେଖା ହେବ ଆଉ।
ହଁ ହଁ। ଆଚ୍ଛା ଆଚ୍ଛା।
ଅ ହ ଆମ କଣ କହିଲେ?
ହଁ କୁହନ୍ତୁ କୁହନ୍ତୁ।
ମୁଁ କହିଲି ଆଉ ସେମିତି ତ ଅ ଭଲ ପଢିଛି ଯୋଉଠି ଆସିଲେ ତାର ଲେଖା ହବ।
ଫର୍ମ ଫିଲ୍ଅପ୍ ପାଇଁ ଆ ଆ ଫର୍ମ ଫିଲ୍ଅପ୍ ଆପ୍ଲାଏ ସରିଯାଇଛି ଏବେ ପିଲାଙ୍କର ସବୁ ଆସିଯିବ କୋଉ କଲେଜରେ ସବୁ ନାଁ ଲେଖା ପାଇଁ ଆସିଲେ ଲେଖାହବ ଆଉ।
ଓହୋ ମାନେ ହେ ହେ ଗ୍ରାଜୁଏସନ୍ କରିବ? ପ୍ଲସ୍ ଥ୍ରୀ ପଢ଼ିବ ଆର୍ଟସ୍?
ଆର୍ଟସ୍
ଓହୋ ବଢିଆ କୋଉ ବିଷୟରେ ବଢିବ?
କୋଉ ଅନର୍ସ କଣ ଦିଟା ତ ନେଇ ଇଂଲିଶ ହୋମ ସାଇନ୍ସ ଅନର୍ସ ପାଇଁ ପକେଇଛି ଯୋଉଠି ଯୋଉଟା ଆସିଲା ସେଇଟା ନବ ଆଉ।
ଓହୋ ଢେଙ୍କାନାଳ କଲେଜରେ?
ନାଇଁ ନାଇଁ ଏଇଠି ଭୁବନେଶ୍ୱରରେ ପଢିବ।
ଭୁବନେଶ୍ଵରରେ?
ଆଜ୍ଞା।
ଓ ହୋ ହୋ ଆଚ୍ଛା ଆଚ୍ଛା। ହଉ ଠିକ ଅଛି ତାହେଲେ। ମୁଁ ରଖୁଛି ପରେ କଥା ହେବି ଆଉ। ଆଜ୍ଞା ଆଜ୍ଞା।